ଆଜ୍ଞା
ଆଉ କଣ କରୁଛୁ?
ଏଇ ଛାତ ଉପରେ ବୁଲଛି ଘରେ ନେଟୱାର୍କ ଟିକେ ପ୍ରୋବ୍ଲେମ ହଉଛି ନା। ସେଥିପାଇଁ ଆଉ କେତେବେଳେ ଖାଇବ?
ଦେହ ଭଲ ଅଛି?
ହଁ ଭଲ ଅଛି।
ଆଉ ତୋ ବୋଉଙ୍କ ଦେହ ଭଲ ଅଛି ନା ଲୋ ଝିଅ
ନା ସେଇ ମେଡିକାଲ ଯାଇଥାନ୍ତେ? ମେଡିକାଲ ଯାଇଥିଲି ଯେ ତାର ତ ମେଡିସିନ କଣ୍ଟିନ୍ୟୁ ଚାଲିଛି।
ତାଏ ଗ୍ୟାସ୍ ଡାଇବେଟିସ୍ ବ୍ଲଡ଼୍ ପ୍ରେସର୍ ସବୁ
ଏ ମା
ଏଇ ଯାଇଥିଲୁ ମେଡ଼ିସିନ ନେଇକି ଆସିଥିଲୁ ପନ୍ଦର ଦିନ ପାଇଁ ତାପରେ ପୁଣି ପ ମାନେ ମେଡ଼ିସିନ ଷ୍ଟୋରରେ ମେଡ଼ିସିନ ନଥିଲା ତ ତାର ପୁଣି ଆଉଥରେ କଟକ ଯାଇକି ମେଡ଼ିସିନ ନେଇକି ଆସିଲା
ହ ହ କଣ କରିବ ଆଜିକାଲି ତ ଏମିତି ହଉଛି ରୋଗ
ହଁ ବା ଏଇ ମୋ ବୋଉ ଆଜି ସେମିତି ମେଡିକାଲ ଯାଇଛନ୍ତି ବା କର୍ ତିନି ଯେଉଁ ଯାଜପୁର ମେଡ଼ିକାଲ ଯାଇଛନ୍ତି ତାଙ୍କ ଛାତି କଣ ଇଏ ହଉଛି ବ୍ଲଡ଼୍ ଟେଷ୍ଟ ସବୁ ଗୁଡ଼ାକ କରିକି ଆସିଥିଲି
ଆଉ ତୋ ଭାଇ
ଭାଇ ନାହାନ୍ତି ଆମ ତିନି ଭଉଣୀ
ଭାଇ ନାହାନ୍ତି ଓହୋ ମୁଁ ଜାଣିନି ଲୋ ଝିଅ ଭଲ ତମେ ତିନି ଜଣ ତ ତିନିଟା ପୁଅ ଆଉ ତୁ ଝିଅ ନୁହଁ ପୁଅ ତୋ ବାପା ବୋଉରେ ଆଉ
ହଁ
ଝିଅ ମାନେ ନାଁ ରଖିବଲେ ଝିଅ ଆଜିକାଲି ଯୁଗରେ
ଝିଅ ଆଜିକାଲି ଯୁଗରେ ସେଟା ତ ସମସ୍ତେ କ ଛନ୍ତି ଆଉ
ହଁ ଆଉ ତୋ ବୋଉ ତ ରୋଗୀ ହେଇଗଲେ ଆଉ କଣ କରିବ
ହେଲେ ବି ସବୁ କାମ କରେ ଉ ସକାଳୁ ଗାଈ ଦୁହିବା ଗୁହାଳ ସଫା କରିବା ରୋଷେଇ ବାସ ତ ସବୁ କରେ ଖାଲି ଯେଉଁ ମଝିରେ ମଝିରେ ଟିକେ ବ୍ଲଡ଼୍ ପ୍ରେସର ହାଇ ହେଇଥିଲା ବାନ୍ତି ଇଏ ସିଏ ହବ
ହଁ
ନହେଲେ ଆଉ ସବୁବେଳେ ସବୁ କାମ କରେ
ଆଁ ମେଡିସିନ ଖାଉଥିବେ ଆଉ
ହଁ ସକାଳେ ମାନେ ମେଡ଼ିସିନ ଟିକେ କମେଇ ଦେଇକି ଏବେ ଏଇ ଯେଉଁ ଆୟୁର୍ବେଦିକ ସବୁ ପତ୍ର ଫତ୍ର ଇଏ ଖାଇବାରେ ତାର ମାନେ ସକାଳୁ ଶୁ -ଯେଉଁ ଭେଶୁଙ୍ଗ ପତ୍ର ପିଜୁଳି ପତ୍ର ବେଲପତ୍ର ଏସବୁ ଖାଉଛି ଗ୍ୟାସ୍ ପୁରା କମିଗଲାଣି ଡାଇବେଟିସ୍ ଥିଲା ସିଏ ବି ପୁରା କଣ୍ଟ୍ରୋଲରେ
ଆଉ ବ୍ଲଡ ପ୍ରେସର ତ ମେଡିସିନ ତାର ମାନେ ମେଡିସିନ ପୁରା କଣ୍ଟିନ୍ୟୁ ଆଗରୁ ଖାଉଥିଲା ଏବେ ଟିକେ ଛାଡ଼ି ଦେଇକି ଧୀରେ ଧୀରେ ଏଇ ସବୁ ମାନେ ଆୟୁର୍ବେଦିକ ଖାଇକି ଟିକେ କଣ୍ଟ୍ରୋଲରେ ରହୁଛି ନହେଲେ ଏଇସବୁ ଆଲୋପାଥିକ୍ ମେଡ଼ିସିନ୍ ଗୁଡ଼ା ସବୁବେଳେ ଖାଇଲା ବେଳକୁ ବି ଖରାପ
ହୁଁ ବହୁତ ଖରାପ ଲୋ ଝିଅ ହୁଁ ହୁଁ
ମୋ ସାନ ମା ଯୋଉ ଥିଲେ ତାଙ୍କର ତ ଏଇ ଡାଇବେଟିସରେ ହିଁ ମାନେ ଡାଇବେଟିସ୍ ରହିଲା ସିଏ ଆଉ ମାନେ ଗୋଟେ ବର୍ଷ ଟୋଟାଲି ମେଡ଼ିସିନ ଖାଇଲେନି ଡାଇବେଟିସ୍ ପୁରା କମିଯାଇଥିଲା ଏଇ ପାଖରେ ଜଣେ କିଏ ସେ ବହୁତ ଭଲ ମେଡିସିନ ଦେଇଥିଲେ ପନ୍ଦର ହଜାର ନା କୋଡିଏ ହଜା ଭାତ ନେଇଥିଲେ ବହୁତ ଭଲ ମେଡ଼ିସିନ ନେଇଥିଲେ ଡାଇବେଟିସ୍ ପୁରା କଣ୍ଟ୍ରୋଲରେ ରହିଯାଇଥିଲା ଗୋଟେ ବର୍ଷ ହେଲା ଆଉ ଦେଖେଇଲେନି ତାପରେ ଘ ମାନେ କାମ ଟିକେ ଅଧିକା କରିଦେଲେ ମୋ ସାନ ଭାଉଜ ଥିଲେ ଯେ ବହୁତ କାମ କରନ୍ତି ମାନେ ଆମ ଯେଉଁ ଫସଲ ହୁଏ ସେ ଯାଇକି ଫସଲ ଜଗନ୍ତି। ଏକୁଟିଆ ବହୁତ କାମ କରିଦିଅନ୍ତି। ତାପରେ ସେ ଡାଇବେଟିସ୍ ଆଉ ଦେଖେଇଲେନି ଗୋଟେ ବର୍ଷ ହେଇଗଲା। ତାପରେ ହାଟଚୋକ୍ ହେଇଗଲା ଆଉ।
ଏ ମାଲୋ
ସେ ନନେ ବହୁତ କାମ କରନ୍ତି। ମୋ ମା ଆଉ ସିଏ ଦି ଭଉଣୀ।
ହଁ।
ମୁଁ ମୋ ମା କୁ ସିିଏ ଦି ଜଣ
ମାଉସୀ ହ ହଁ ତ ନିଜ ମାଉସୀ ସିଏ?
ମୁଁ ଜାଣିନଥିଲି ହଁ ମୁଁ ଜାଣିନଥିଲି ନା ସେ ମୋ ନିଜ ମାଉସୀ ବୋଲି। ଆମ ଗାଁକୁ ମୁଁ ଯେତେବେଳେ ଯାଏ ସେମାନେ ମତେ ପଚାରନ୍ତି ତୋ ମାଉସୀ କଣ କରୁଛନ୍ତି? ମାଉସୀ ମୁଁ ଜାଣିଚି ମୁଁ ଭାବେ କି ମୋର ମା ମାନେ ମୋ ମା ହରିକା ତିନି ଭଉଣୀ ନା ତ ସିଏ ମୋ ସାନମା ହେବେ ତା ସହିତ ମାଉସୀ ହେବେ ବୋଲି ମୁଁ ଆଉ ଜାଣିନି ମୁଁ ଯେତେବେଳେ ଗାଁକୁ ଯିବି ସି ସମସ୍ତେ ପଚାରିବେ ଆଉ ତୋ ମାଉସ କଣ ମୋ ମାଉସୀ ଘର ରଘୁପୁର ଜଣେ ଅଛନ୍ତି ରଘୁପୁରରେ ତ ମାଉସୀ ଆଉ ପୁଣି କିଏ? ତାପରେ ଜାଣିଲି ହଁ ଇଏ ମୋ ମାଉସୀ। ଏପଟ ସେପଟ ପଚାରିଲେ ଆଉ ମୋ ଗାଁ ରେ ତ ମୋ ବାପାଙ୍କୁ ଙ୍କୁ ମାନେ ଆମ ବ ଗଛ ଅଛି ତାେଲେ ଏପଟ ଗୋଟେ ନାରେ ଡାକିବେ ସେପ ଯୋଉ ଲୋକ ଅଛନ୍ତି ସେମାନେ ଆଉ ଗୋଟେ ନାଁରେ ଡାକିବେ। ସେଇଥିପାଇଁ ତାପରେ ତାଙ୍କର ଏଇନାକେ ତାଙ୍କ ପୁଅଟା ବି ମୋ ମାମୁଁ ଘର କେଶଦ୍ରାବଳବା
ଓ ହୋ
କେଶରବେଳେ ପାଖରେ ସେପଟେ
ହଁ ସେ ପାଖ ଆଉ ବାଲିପାଳ ଆଉ କେସୁରାପାଳ ଆଉ।
ମୁଁ ବି ସେମିତି ମାମୁ ଘରକୁ ଆଉ ଯାଇନେଇ ବହୁତ ଦିନ ହେଇଗଲାଣି। ଆଗରୁ ଛୋଟ ଥିଲେ ପ୍ରାୟ ପଳାଏ ଏଇନା କେ ଆଉ ପୂର୍
ହଉ ଆଉ
ଏଇନା ସମସ୍ତେ ପୁରା ବ୍ୟସ୍ତ।
ହଁ ଆଉ ତମର ବର୍ଷା ହେଇଛି ନା ଲୋ ଝିଅ ତମ ଆଡେ?
ନା ଏଇନା କାଲି ନା ପଅର ଦିନ ଟିକେ ଟିକେ ପକେଇଥିଲା ସନ୍ଧ୍ୟା ବେଳେ ଛାଡିଗଲା। ଭଲ ସେ ହେଇନି ହେଇଥିଲା ବର୍ଷା ବହୁତ ଦିନ ହେଇଗଲାଣି। ଆଉ ବର୍ଷା ହେଇନି ଆଉ ରଜ ପାଇଁ ତମେ ଶାଢୀ ଆଣିଛ ନା?
ମୋର ତ ଶାଢ଼ୀ ଈ ବହେ ଶାଢୀ ଅଛିଲୋ ଝିଅ ନୂଆ ଶାଢ଼ୀ ଆଉ। ଆଉ କଣ ଶାଢ଼ୀ ଆଣିବି ଟଙ୍କା ଖର୍ଚ୍ଚ କରିକି।
ଅଛନ୍ତି ନେଇ ଆସିବେ ଆଉ ହୁଁ ହୁଁ ହୁଁ ଦେଇହରିକା ଆଣୁଥିବେ ଆଉ।
ନା ନା ମୋର ଶାଢ଼ୀ ଅଛି ପ୍ରବଳ। ଶାଢୀ କଣ କରିମି ଏଗୁଡାକ ଶାଢୀ ପା କିଣିକି ଆଣିକି ର ଖିଛନ୍ତି ଝିଅ ନୁଆ ଶାଢୀ ତାପରେ ଆମ ଗାଁକୁ ବାହାଘରିଆ ଯାଇଥିଲି ମୋର ଦିଟା ଶାଢୀ ହେଇଛି। ଆଗରୁ ଦେଇ ଥିଲେ ଯେ ମୋ ବାପଘର ଆଗରୁ ନୂଆ ଶାଢ଼ୀ ମୋର ବାକ୍ସରେ ଅଛି ମୁଁ କଣ କରିବି ଶାଢ଼ୀ? ଛୁଆ ମାନେ, ତମେ ସବୁ ନୂଆ ଡ୍ରେସ ପି ନ୍ଧିବ ରଜ ମଉଜ କରିବ। ଆମର ଆଉ କଣ ଅଛି? ଖୁସିରେ ଖାଲି
ପଅ ମାନଙ୍କର ଯୋଉ ରଜ ଟା ତ ଝିଅ ମାନଙ୍କର ଆଉ। ରଜଟା ଖାଲି ଝିଅ ମାନଙ୍କର। ହ। ଆଉ ଅଷ୍ଟମୀ ଇଏ ହେଲେ, ସେ ସବୁ ବଡ ମାନେ। କିନ୍ତୁ
ସମସ୍ତଙ୍କ ପାଇଁ ରଜ।
ଅଷ୍ଟମୀ ହଁ, ଅଷ୍ଟମୀ ହେଲେ ଖାଲି ବଢ଼ିଆ ନହେଲେ, ରଜ ତ ସମସ୍ତଙ୍କର ଆଉ। ପୁଅ ଝିଅ ସବୁ
ହୁଁ। ହୁଁ। ସମସ୍ତଙ୍କ ପାଇଁ ରଜ।
ଆମ ଗାଁରେ ଆମ ଗାଁରେ, ରଜରେ ସେମାନେ ରାତି ରହିବା ପାଇଁ, ରାତିରେ ଆନାଉନ୍ସ କରନ୍ତି, ଆଉ ପୁଅ ପିଲାମାନେ ଦୋଳି ଖେଳି ପାରିବେନି। ସେମାନେ ଯୋଉମାନେ ଆସ ଥିବେ ସେମାନେ ବିଚରା ଖେଳି ପାରନ୍ତିନି। ସନ୍ଧ୍ୟାବେେଳେ ବହୁତ ଜାମ୍ ହେଇଯାଏ ନା। ପୁରା ବାହାରୁ, ବାହାରୁ ପୁରା ଲୋକ ଆସନ୍ତି। ତାପରେ ବି, ସମସ୍ତଙ୍କ ଘରକୁ ବନ୍ଧୁବାନ୍ଧବ ଆସିଥିବେ। ବନ୍ଧୁବାନ୍ଧବ ଆସିଥିବେ। ମାନେ ଯାହାର ଯୋଉମାନେ ବନ୍ଧୁବାନ୍ଧବ ଥିବେ, ସେମାନେ ସବୁ ଦୂରରୁ ଆସିଥିବେ ନା। ଆ ଘର ଜଣଙ୍କର ବନ୍ଧୁବାନ୍ଧବ ହେଲେ। ତାଙ୍କ ମାଉସୀ ପିଇସି, ସମସ୍ତେ ପଳେଇ ଆସିଥିବେ। ଆମ ଘରକୁ ତ ମୋ ମାମୁଁଘରବି ପାଖେରେ ନା, ସେମାନେ ଆସନ୍ତିନି। ଆଉ ମାଉସୀଙ୍କର ଦେହ ଖରାପ ଯେ, ସେ ଯାଇଛନ୍ତି ଆଜି ମେଡ଼ିକାଲ ନା କାଲିଠୁ ଗଲେଣି। ଆଜି ତାଙ୍କର କ୍ୟାନସର ହେଇଥିଲା। ଏଇ, ମାନେ ଗାଲ ଟା। ସେଟା କା ଟିକେ ଅପରେସନ୍ ହେଇଥିଲା। ସେଟା ଲାଇଟ୍, ମାନେ ଶୁଖୁ ନଥିଲା। ଲାଇଟ୍ ଟ ପକେଇକି ଶୁଖେଇଥିଲେ। ତାପରେ ପୁଣି କଣ? ମାନେ ହେଇଗଲାଣି। ବର୍ଷେ ଦି ବର୍ଷ ହେଇଯିବ। ଗାଲ ଟାଶୁକୁନେଇ। ତାପରେ ପୁଣି କାଲିନା କନ, ଯାଇଛନ୍ତି। ଲାଇଟ୍ପ କେଇକିନା ହେଇକି ନା, ଦି ଦିନ ରହିବେ। ପୁଣି ଆସିବେ, ବହୁତ ହଇରାଣ ହେଲେଣି।
ସେଟା। ତାଙ୍କର ଏମିତି, ଗାଲଟା ଖାଲି ଟିକେ ଜଷ୍ଟ ଇନ୍ତି ଫୁଲିଥିଲା। ହଁ। ଫୁଲିଥିଲା। ତାପରେ ମେଡିକାଲ କଲେ ଯାଇ କି ଦେଖେଇଲା ବେଳକୁ। ଡାକ୍ତର ନେଇଥିଲେ ଟେଷ୍ଟ ପାଇଁ କହିଲେ, ଟିକେ କ୍ୟାନସର ହେଇଚ ବୋଲି। ତାପରେ ଅପରେସନ କରିଦେଲେ। ମାନେ କାଟିଦେଲେ ପୁରା ଏଇ ଗାଲ ପାଖରୁ ଗାଲ ପୁରା କାଟିକି, ଛାତିରୁ ମାଂସ ନେଇକି ପକେଇଲେ। ତାପରେ ସେଟା ସୁ କୁ ନେଇଁ। ମଝିରେ ମଝିରେ ଏମିତି ପାଣି ବାହହାରିଛି। ସେ ଗୁଡା ଭଲ ଭାବେ ଟିକେ କଷ୍ଟ। ତାପରେ ତାଙ୍କ ଝିଅ ବି, ତାର ବାହାଘର ହେଇଛି ନା, ଜେ ଟିକେ ହଇରାଣ ହେଉଛନ୍ତି ଆଉ।
କଣ କରିବେ।
ମେଡିକାଲ, ମେଡିକାଲ, ଦେହ ଖରାପ ହେଲେ। ମେଡିକାଲ ଯାଇ ଯାଇ କେବଳ ପଇସା ସରିଯିବ।
ପଇସା ଖର୍ଚ୍ଚ ହବ ଆଉ। ଯାହାକୁ
ସେସବୁ ନାହିଁ।
ରୋଗ ହେଲେ, ପଇସା ଖର୍ଚ୍ଚ ହବ। ମେଡିକାଲ ଯିବେ ଆଉକଣ କରିବେ? ହଁ ହଉ। ଠାକୁରଏକେ ଭଲ କରିଦିଅନ୍ତୁ ତାଙ୍କୁ।
ହପ ରା। ସେ ବହୁତ ଥର ଗଲେଣି।
ହୁଁ।
ଏତେ ଥର ଯାଇକି, ଲାଇଟ୍ ପକେଇଲା ବେଳକୁ
ପଇସା ଖର୍ଚ୍ଚ କରିବେ ଆଉ। ଠାକୁର ଭଲ କରିଦିଅନ୍ତୁ ଲୋ ଝିଅ ତ ମାଉସୀ କି ଭଲ ହେଇଯାଆନ୍ତୁ ସିଏ।
ହ୍ୟାଲୋ?
କଣ କରିବା ଆଉ?
ହାଲୋ। ହାଲୋ ହାଲୋ।
ହଁ।
ହାଲୋ।
ହଁ ହାଲୋ।
ହଉ ଆଣ୍ଟି ରଖୁଛି।
ହଉ ହଉ ର
ହଉ ରଖୁଛି ମୁଁ ଯାଇ ଟିକେ ଖାଇକି ଆସିବି ଆଉ।
ହଁ ଯା ଖାଇବୁ।
ହଉ ପରେ କେତେବେଳେ ପରେ କେତେବେଳେ କରିବି ଆଉ।